କଣ କରୁଥିଲ?
ଏଇ ବସିଥିଲି ଟିକେ ପୁଅର ପାଠ କରିଥିଲା ତ ଟିକେ ଦେଖୁଥିଲି। ତାକୁ ମାନେ ଟିଉସନ୍ ପାଠରା ଟିକେ କରେକ୍ସନ୍ କରିକି ଠିକ୍ ଲେଖିଛିି ଭୁଲ ଲେଖିଛି ମୁଁ ପାଠ ଦେଇ ଦେଇେଇକି ପଳେଇଥିଲେ
ହ
ରୋଷେଇ କରିଥିଲି ସେ ଖାଇକି ଶୋଇଲାଣି। ଟିକେ ଦେଖିବଏଥିରେ ଦେଖି ଦେଇକି ରଖିକି ତାକୁ ପିଛେଇ ବିିଛାଇଥିଲି ସେ ତାର ଶୋଇଲା ମୁଁ ବସିକି ଟିକେ ମୋବାଇଲ୍ ଦେଖୁଥିଲି ଆଉ ଶୋଇବି ଆଉ।
ଉଁ।
ଦଶାଟା ବେଳେ ସେଇ ପଡ଼ିଲି। ହୋଉ ହୋଉ ତମେ କଣ କରୁଥୁଲ?
ଏଇ ଟିକେ କରୁଥୁନି ବିରିୟାନୀ।
ବିରିୟାନୀ କରୁଥୁଲ ଆଜି କଣ ଭେଜ୍ ବିରିୟାନୀ ଶନିବାର ତ?
ହୁଁ ହୁଁ।
ଓହୋ ଆଉ କେମତି କଣ ବିରିୟାନୀ ବନେଇଲୁ?
ହଁ ବିରିୟାନୀ ଏଇ ଚାଉଳକୁ ଧୋଇକି ପାଣି ପୁରା ତାତିଥିବ ଜୋରେ। ତାପରେ ଯୋଉ ଚାଉଳକୁ ପ ପକେଇିବ ଚାଉଳ ଫୁଟିବ ତାକୁ ଵାତ ପାଣି ଟିକେ ଟାଣ ଟାଣଥିବ ତାକୁ ଗାଳିକି ରଖାହେବ।
ହଁ।
ତାପରେ ଯୋଉ ପରିବା ସବୁ କୋବି କ୍ୟାପ୍ସିକମ୍ ଗାଜର ଗ୍ରୀନ୍ ମଟର ପନିର ଆ
ହଁ।
ଉଁ ହୁଁ ସବୁ ଆସିବ କାଜୁ। ଆଉ ସବୁ ଆସିବ ତାକୁ ଆଗେ ତେଲରେ ହେଉଚି ଛଣା ହେବ।
ହୋ ଉ।
ତେଲରେ ଛଣା ହେଇକି ତାପରେ ଜିରା ଏମିତି ସବୁ କଞ୍ଚା ଲଙ୍କା ସବୁ ପଡ଼ିକି ଫୁଟଣ ମାନେ ତେଲ ଦେଇକି ତାକୁ ଫୁଟାହବ।
ହୋ ଉ।
ଫୁଟା ହେଲା ପରେ ତାକୁ ସବୁ ପଡ଼ିବ ଯେୋଉ ଆଉ ତା ଉପରେ ସବୁ ପଡ଼ିକି ତାକୁ ଦିଆହେବ ଯେଉ ଆଉ ଇଏ ଧଣିଆଁ ପତ୍ର। ଏମିତି ସବୁ ପଡିବ ଆଉ କଚୁମ୍ବର ହୁଏ ତା ସାଙ୍ଗରେ। କାକୁଡ଼ି ଦହି ଆଉ କଞ୍ଚାଲଙ୍କା ପିଆଜ। ଟିକ୍ ଟିକ୍ କରାହ ହେଇକି କଟା ହେଇଥିବ। ତାକୁ ପଡିକି ସେପେ୍ ତ ଗୋଟେ ଯୋଉ ଭେଜ ରେ ହୁଏ ଆଉ ଗୋଟେ ନନ୍ ଭେଜ ରେ ହୁଏ। ସେଟା ସବୁ ଚିକେନରେ ହୁଏ।
ହୁଁ।
ସେଇଟା ସେମିତି କରିବେ ଚିକେନକୁ କସା ଆଗେ ଚିକେନକୁ ପୁରା ମ ସଲା, ଦହି ଆଉ ଯୋଉ କଲର ସବୁ ଏମିତି ଗୋଳା ହେଇକି ତାକୁ ଫ୍ରିଜ ରେ ରଖାହବ। ଫ୍ରିଜରେ ରଖି ସାରିଲା ପରେ ପୁଣି ଚାଉଳକୁ ସେମିତି ଫୁଟେଇବ ପଡ଼ିବ ସେଥିରେ କଣ କହିଲ ଆମର ଅଳେଇଚ ନାଏଟା ଯାଇ ଫୁଲ। ଆଉ ଏଇ ଯୋଉ ବଡ଼ ବଡ଼ ଏଡେ ଏଡେ ଫଳ ଗୋଟେ କଣ ଥାଏ? ସେରା ଆଉ ଯେଉ ଗୋଟେ କି ଫୁଲ? ତାକୁ ପଡ଼ିବ ସେ ଇଏରେ ଆଉ ଏଇଟା ଯୋଗ ଆମର ପତ୍ର ଉଁ ଉଁ ଉଁ ଏଟା କଣ କଣ ପତ୍ର ମାନେ ପୁଦିନା ପତ୍ର ହଁ। ପୁଦିନା ପତ୍ର ଆସେ ତାକୁ ସେମିତି ସବୁ ଆଗେ ଫ୍ରିଜରେ ରଖାହବ କରିକି ମ୍ୟାରିନେଟ୍ କରିକି ରଖାହବ ତାପରେ ପୁଣି କଷା ହେବ କଷା ହେଇକି ପୁଣି ତାପରେ ଦିଆହେବ ଗୋଟେ ବଡ଼ ଡିସ ରେ ଘିଅ ପଡ଼େ ଏମିତି ପୁଣି ଢାଙ୍କୁଣୀ ଦିଆହେବ ତାକୁ ତା ଉପରେ ନଦା ହବ ଶିଳୁପୁଆ। ଏମିତି କରି କରିକି ସେ ତାପରେ ହବ ଅଣ୍ଡା ବି ପଡ଼େ ଅଣ୍ଡା ସିଝା ହେଇକି ଅଣ୍ଡା ପଡ଼େ। ଆଉ ଏମିତି କରିକି ପୁଣି ସେମିତି କଚୁମ୍ବର କରାହେବ କଚୁମ୍ବର କରାହେଇକି ପୁଣି ଖାଇବା ବଢିଆ ଲାଗେ ଟେଷ୍ଟି ଲାଗେ।
ହୁଁ ବିରୟାନୀ ଖାାଇଛି ଦିତି
ହୁଁ ଦିଟାଙ୍କ ଭଲ ଲାଗେ ଗୋଟେ ଭେଜ ଟା ଭଲ ଲାଗେ ନନ ଭେଜ ବି ଭଲ ଲାଗେ।
ନନ ଭେଜ ଟା ଟିକେ ବେଶୀ ଭଲ ଲାଗେ କାହିଁକି ନା ସବୁ ପ୍ରକାର ଚିକେନ ଫିକେନ୍ ପଡିକି ସେଇଟା ଟେଷ୍ଟ ଲାଗେ। ଭେଜି ଭଲ ଲାଗେ ପନିର୍ ଫନିର୍ କରିଥିଲେ ପୁରା ଟେଷ୍ଟ ଲାଗିବ।
ହୁଁ।
ହୁଁ ହୁ।
ସେଟା ଭଲ ଲାଗେ ଏବେ ବି ଏବେ ବି ଆସୁ ଯୋଉ ଶୀ ଏଇ ଦିନରେ ଭେଣ୍ଡି ନୂଆ ନୂଆ ଭେଣ୍ଡି ହେଇଥିବ
ହଁ।
ଭେଣ୍ଡିରେ ବି ଗୋଟେ ଆଇଟମ ହଉଛି ଆମ୍ବୁଲ ପକେଇକି ହୁଏ। ସୋରିଷ ଆଉ ରସୁଣ ଜିରା ଟିକେ ଏମିତି ବ କଟା ହୁଏ ତାକୁ ଭେଣ୍ଡି କାଟିକି ତେଲରେ ପୁରା ଭାଜିଦବ ତାପରେ ତେଲ ଟିକେ ପଡ଼ିବ ଫୁଟଣ ପଡ଼ିବ ଟିକଏ ଗୁଡ଼ ପଡ଼ିବ ଭେରସୁଙ୍ଗା ପତ୍ର ପଡ଼ିବ। ଆଉ ସେ ସୋରିଷ ବଟାକୁ ପକେଇବ ଏମିତି କସିଲା ଟାଇପ୍ ର କରିକି ଭେଣ୍ଡି ଆମ୍ବିଳ କହନ୍ତି ସେଟାକୁ ଭେଣ୍ଡି ଆମ୍ବିଳ ଏଇ ବର୍ଷା ଦିନେ ଟିକେ ଭଲ ଲାଗେ ଖାଇବା ପାଇଁ। ଭେଣ୍ଡି ଆମ୍ବଳ ଆଉ ଛତୁ ଜହ୍ନି ଛତୁ ଗୋଟେ ସିଏ ବି ଗୋଟେ ଭଜା ହୁଏ ବଢିଆ ଲାଗେ। ଛତୁ ଆଉ ଜହ୍ନି ଜିରା ପକେଇକି କଞ୍ଚା ଲଙ୍କା ରସୁଣ
ହୁଁ ହୁଁ।
ଭାଜି ଦେଇଥିବ ପୁରା ବଢ଼ିଆ ଲାଗେ ବୋଇତାଳୁ ଫୁଲ ବି ସେଥିରେ ପଡ଼େ ଟିକେ ଗୋଟେ ଭଲ ଲାଗେ ଆଉ ଛତୁ ପୋଡା ବି ଗୋଟେ ଭଲ ଲାଗେ ପତ୍ର ଶାଳ ପତ୍ରରେ ଆଗେ ତ ବହୁତ ମା ମାନେ କରନ୍ତିି ହେରା।
ହୁଁ।
ଶାଳ ପତ୍ରରେ ତେଲ କଞ୍ଚାଲଙ୍କା ରସୁଣ ଆଉ ସେ ଛତୁରାକୁ ପୁରା ଚିପୁଡ଼ି କୁଟାରେ ହୁଏ ତ ତାକୁ ପୁରା ହଳଦୀ ପାଣିରେ ଭଲ ଭାବରେ ଧୁଆହବ ହ। ଧୁଆ ହେଇକି ତାକୁ ଚିପୁଡ଼ିକି ଦେଇକି ଚୁଲିରେ ନିଆଁରେ ପୋଡନ୍ତି ଏରା। ତାର ଗୋଟେ ଟେଷ୍ଟ ଭଲ ଲାଗେ ସେଟା।
ହୁଁ।
ଆଉ ଗୋଟେ ଆମ୍ବୁଲ ରାଇ ବି ହୁଏ ଜର ଫର ହେଇଥିବ ପାଟି ପୁରା ବଢିଆ ଲାଗିବ। ଆମ୍ବୁଲକୁ ସେମିତି ଦହି ଆଉ ସୋରିଷ ସେମିତି ରସୁଣ ଫସୁଣ ପେଷ୍ଟା ହବ। ତାକୁ ଦେଇକି ତେଲ ଭ୍ରେଶୁଙ୍ଗା ପତ୍ର ଆଉ ଚିନି ଟିକେ ପଡ଼େ। ଶୋରିଶ ତେଲ ଉପରେ ଢଳା ହେଇଥିବ। କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଭାସୁଥିବ ପୁରା। ବଢିଆ ଲାଗେ ସେଟା ବି ଗୋଟେ ବର୍ଷା ଦିନେ ଖାଇବାକୁ ଭଲ ଲାଗେ। ଜ୍ୱର ଫର ହେଇଥିଲେ ପାଟିକି ବେଶି ଭଲ ଲାଗେ।
ହୁଁ ହୁଁ ଆମ୍ବୁଲରାଇ। ଭେଣ୍ଡି ଖଟା ସବୁ ଏ ଖଟା ଜିନିଷ ଗୁଡା ଭଲ ଲାଗେ ଖାଇବା ପାଇଁ ବି ବର୍ଷ ବର୍ଷା ଦିନେ ବର୍ଷା ହେଉଥିବ କି ଜ୍ୱର ଟିକିେ ହେଇଥିବ।
ହଁ ଆଉ ଗୋଟେ ବି ହଉଛି ମଞ୍ଜା ମଞ୍ଜା ପୋଡା। ମଞ୍ଜାପୋଡା ଜାଣିଛ ନା ଜାଣନ ମଞ୍ଜାପୋଡା।
ହୁଁ ଖାଇଛି ହେଲେ ବନେଇନି କେବେ କେମିତି କଣ ହୁଏ ମୁଁ ଜାଣିନି ଖାଇଛି। ବହୁତ ଥର ଏ କଦଳୀ ଗଛର ଏଇ
ହୁଁ ହୁଁ କଦଳୀ ଳୀ କଦଳୀ ମାନେ କଣ କି କଦଳୀ ଫଳି ଯାଇଥିବ ସେ ଗଛ ସେଟା ଯୋଉ ହାଣି ଦିଅନ୍ତି ତା ଭିତର ଗୋଟେ ବଡ ଧଳାଟେ ଥାଏ। ସେଇଟାକୁ ଫୁଣି କା ଟିକେ କାଟିଦେଇକି ଛୋଟ ଛୋଟ କରିଦେବ ତା ଭିତରୁ ବି ପାରୁ ବାହାରିବ। ହାତରେ ଏମିତି ଏମତି ବୁଲେଇ ବୁଲେଇ ହେରକୁ ବାହାର କରିବ ଟିକେ ହଳଦୀ ପାଣି ଦେଇକି ତାକୁ ଚିପୁଡ଼ିକି ରଖିବ ସେମିତି ମଞ୍ଜା ଗୋଟେ ତରକ ଆରକାରୀ ହୁଏ ସବୁ ପଡ଼ିକି କଣ କହିଲ ଏଇଟା ଆମର ମୁଗ ଯାଇ ଆଳୁ ଆଳୁ ଆଳୁ ମୁଗ ଯାଇ ପିଆଜ ରସୁଣ ଅଦା ପେଷ୍ଟରେ ଟମାଟୋ ଟମାଟ ଦେଇକି କଷିକି ଯୋଉ କରିବ ସେଇଟା ଗୋଟେ ତରକାରୀ ଭଲ ଲାଗେ। ଆଉ ଯଉ ଆମର ଆମ ଭାଉ ଯୋଉ କରନ୍ତି ମଞ୍ଜା ପୋଡା ପୋଡ଼ି ହେଲାଗି। ମା ବି କରେ ବୋଉ ବି କରେ। ଆଉ ମଞ୍ଜାପୋଡ଼ା ଅଛି ସେଇଟା ସେମିତି ସୋରିଷ ଫୋରିଷ ବଟା ହେବ ଗୁଡ଼ ଦିଆହବ। କଇଁଆ ରସ ଦିଆହବ ଆଉ ଭେସୁଆଁ ପତ୍ର ପଡ଼ିବ। ଧଣିଆ ପତ୍ର ପଡ଼ିବ। ଆଉ ସୋରିସ କୁ ଶୀଳରେ ପୁରା ବାଟିବ ମାନେ ଗ୍ରାଇଣ୍ଡର ନୁହ୍। ସୋରିଷଟାକୁ ଶିଳରେ ରସୁଣ ସୋରିଷ ବାଟିବ। ତାକୁ ଦେଇକି ପୁରା ତେଲ ଫେଲ ଦେଇକି ପୁରା କଡ଼େଇରେ ଚୁଲିରେ ବସିବ। ଦିକି ଦିକି ଦିକି ଦିକି ଜଳରେ ଜାଳରେ ପୁରା ହବ ମରି ମରି ମରି ମରି ଆଉ ସେଇଟା ବାସିକି ଖାଇଲେ ବହୁତ ବଢ଼ିଆ ଲାଗେ। ସଖାଳେ ଗେଁ ମାନେ ସାଙ୍ଗେ ସାଙ୍ଗେ ଖାଇଲେ ଏତେ ଲାଗେନିଏ କିନ୍ତୁ ବାସିରେ ବଢ଼ିଆ ଲାଗେ ଭାତରେ ଖାଇବ। ଭାରି ଟେଷ୍ଟ ଲାଗେ।
ଭାସିଲି ବାସି ଜିନିଷ ଗୁରା ବେଶୀ ଟେଷ୍ଟ ଲାଗେ ବାସି ପିଠା ମୋତେ ଟିକିେ ଭଲ ଲାଗେ ବାସି ଆଗରୁ ଆଗ କାଳିଆ ମାନେ ଲୋକମାନେ ଆମ ଘରେ ଆମ ଦାଦାମାନୋନେ ଭୋଜି କରିଥିବେ ଆଣିବେ ଚିକେନ ଦେଶୀ ଚିକେନ ଆଣିବେ ବାସି ସେ ପୁଣି ଚ ଚା ମସଲାରେ ହେଇଥିବ ବନା ହେଇଥିବ। ମାନେ ଆଜି ସୁ ସୁକ୍ରବାରେ ବି କରିଥିବେ ଶନିବାର ଦିନ ଆଣିଥିବେ। ପୁରା ବାସି ରଖିଦେଇଥିବ ଘରେ ବୋଉ ହେନେ ସଖାଳୁ ସଖାଳୁ ଉଠିକି ସେ ଯୋଉ ବାସି ଚିକେନ୍ କୁ ପ ପଖାଳ ଭାତ ଦିଟା ଖାଇଦେଇକି ସ୍କୁଲ ଯାଉଁ, ଶ ଶନିବାରିଆ ସଖାଳ ସ୍କୁଲ। ହଁ ମାନେ ସବୁବେଳେ ଛତୁଆ ଫତୁଆ ଯାହା ଖାଇକି ହବ। କିନ୍ତୁ ଚିକେନ୍ ଥିବ ସେତ ତାହା ଆଣିବେ ଯାହାବି ହେଲେ ଛୁଆଙ୍କ ପାଇଁ ଟିକେ ନେଇକି ଆ ସେ ଯୋଉ ଚିକେନ୍ ବାସି ଚିକେନ୍ କୁ ଭାତ ମାନେ ଏବେ ବି ସୁଦ୍ଧା ମନେ ପଇଲେ ତା ଟେଷ୍ଟ୍ ଏତେ କାଇଁ ନା ସେ ବା ସ୍ୱାଦ କାଇଁ ନା ସେ ଖାଇବା ନା ଆଗରୁ ଯୋଉ ପୁରା ପିଓର ହାଁ ଚିକେନ୍ ର ଦେଶୀ କି ଫୁଣି କରାହେଇଥିବ ଯେମିତି ଚୁଲି ରୋଷେଇ ଶିଳରେ ମସଲା ବା ତିକି ହଁ କରିଥିବେ ଏବେ ତ ଗ୍ରାଇଣ୍ଡର କୁ ସେ ଗ୍ୟାସ କିଛି ମାନେ ବାଗ ସାଗ ନାହିଁ। ଖାଲି ଖାଇବା କଥା। ଆଗ କହିବାକୁ ଗନେ କମ୍ ତେଲ କମ୍ ମସଲାରେ ଏତେ ବଢ଼ିଆ ସ୍ଵାଦିଷ୍ଟ ଖାଇବା। ଏବେ ଆଉ ସେ ସବୁ କିଛି ନାହିଁ। ଏବେ ଖାଲି ଯେତେ ମସଲା ତେଲ ମସଲା ପୁରା ଇଏ କରିକି ବଟର ଫଟର ପକେଇକି କ୍ଷୀର, ଦହି, ଛେ ହେନା ସବୁ ମିଶେଇକି ଆଇଁ ଭାଇଁସରେ ଘାଣ୍ଟି ଦଉଛନ୍ତି। ହେଲେ କଣ ତା ଟେଷ୍ଟ ଅଛି? ନାଁ ରୋଗରା ହେରା କଣ? ଖାଇବାକୁ ବି
ଆଗେ ଆଗ କାଳରେ ସବୁ ନଥାଏ ନା ନାଳରେ ଯୋଉ ବଜା ବସେଇକି ମାଛ।
ହୁଁ ହୁଁ ହୁଁ
ଚିଙ୍ଗୁଡ଼ି ଆଉ କରାଣ୍ଡି ଆଉ ବୋହୁଚୋରା ଏମତି ପୁରା ମା ମାଛ ଥାଇ ଚୁନଚୁନି ମାଛ ସେ ସେ ମାଛଟାକୁ କଣ ମାନେ ନାଳରୁ ଆଣିଥିବେ ତାକୁ ପୁରା ଗୋଟି ବାଛା କରିଦେଇ କି ଯେ ସେମିତି ସୋରିଷ ଫୋରିଷ ଦେଇକି ଡେକ୍ଚିରେ ପୋଡ଼ନ୍ତି ମାଟି ମାଟି ହାଣ୍ଡିରେ ପୋଡ଼ନ୍ତି, ଡେକ୍ଚିରେ ପୋଡ଼ନ୍ତି ସେତେବେଳେ ଥାଏ ଯୋଉ କୁମ୍ଭାର ଦିଏ ହାଣ୍ଡି
ହୁଁ
ପଲ ପଲମ ଭଳିଆ ସେ ସେଇଟାରେ ଦେଇକି କଦଳୀ ପତ୍ର ଦିଆହେଇଥିବ ତାପରେ ପଡ଼ିଥିବ ତାପରେ ପୁଣି କଦଳୀ ପତ୍ର ପଡ଼ିବ। ଆଉ ନିଆଁ ଜଳ ଜାଳ ଜଳା ହଉଥିବ ପୁରା। ସେଟା ସେଟା ଗୋଟେ ସେ ମାଛ ପଡ଼ା ପୁରା କଞ୍ଚାରେ ହୁଏ। ମାନେ ଭଜା ଫଜା ହୁଏନି ଖାଲି ଡାଇରେକ୍ଟ କଞ୍ଚାରେ।
ହୁଁ।
ଟମା ଟମାଟୋ ପଡ଼ିବ କଇଁଆ ରସ ପଡ଼େ ଉ ସିଏ ଗୋଟେ ବଢ଼ିଆ ଲାଗେ ସେଟା ଗୋଟେ ଭଲ ମାଛ ଇଏ ଆଉ ଯୋଉ ବଡ଼ ବଡ଼ ତୋଡ଼ି ପଡ଼େ ସବୁ। କଣ୍ଟିଆ, ତୋଡ଼ି ଆଉ କା କଣା ଟା କୁହନ୍ତି ଉଁ ହେଟା କି ମାଛ ଗୋଟେ ଶୁକୁଆ ହୁଏ ଜଉରା। ବଡ଼ ବଡ଼ ଗରିସ
ହୁଁ ହୁଁ।
ସେ ହଁ ସେରା ସବୁ ହୁଏ ଆମର। ଅ ଶୁଖୁଆ ସବୁ ବଡ଼ ବଡ଼ ଏଇ ଯୋଉ ଟିଣ ଥାଏ। ଚୁଲିରେ ମା ମାନେ ସବୁ ଶୁଖେଇ ଦେଇଥାନ୍ତି। ଏରାକୁ ପୋଡ଼ିକି ସ ଯେତେବେଳେ ପୁରା ଶୁଖିଯିବ ତାକୁ ନିଆଁରେ ପୋଡ଼ିଦେଇ କଞ୍ଚାଲକା ରସୁଣ ନଗେଇ ପଖାଳ ଭାତ ଖାଇଦବ ଯୋଉ ଟେଷ୍ଟି ଲାଗିବ। ପୁରା ବଢ଼ିଆ ଲାଗିବ।
ହୁଁ
ଉଁ ହୁଁ ଆଉ ହୁଁ
ଦ
ସେଇଟା ଭଲ ଲାଗେ ଟିକେ ବେଶୀ ହଁ ବେଶୀ ଭଲ ଲାଗେ ସକାଳୁ ସକାଳୁ ଯେଉଁ ଶୀତ ଦିନିଆ ପୁରା ବଡ ହାଣ୍ଡିରେ ଭାତ ବସିଥିବ ଆଉ ବାସ୍ନା ହଉଥିବ ଭାତର ସକାଳୁ ସକାଳୁ ତାକୁ ପୋଡିକି ଯଉ ଖାଇଦବ ଆଉ ବଢିଆ ଲାଗେ ଆଳୁ ପୋଡାଟେ ପୋଡ଼ିକି ଖାଇବ ବଢ଼ିଆ ଲାଗେ
ହଁ ମା ହାତ ତିଆରି ରୋଷେଇ ଆଉ କାହିଁ ସିଏ ତ କରିଦବ ଏମିତି ପାଞ୍ଚ ପ୍ରକାର ଡାଲି ମୁଠେ ମୁଠେ ପକେଇକି କଉ ମୁଁ କହିବି କି ଡାଲି କହିବ ଏଇଟା ହେଲା ପଞ୍ଚବର୍ଣ୍ଣଡାଲି ମାନେ ସେ ଡାଲି ଭାତ ଖାଲି ଖାଇଦବ କହିବ ଆଉ କିଛି ତରକାରୀ ପତର ଦରକାର ନାହି ଏତେ ଟେଷ୍ଟ ଲାଗୁଥିବ ସେ ତା ଡାଲି ତା ଭାତ ଶାଗ ଆଉ କାହିଁ କିଛି ନାହିଁ ଏବେ ହଉ ହଉ ତମେ ରଖ ରାତି ହେଲାଣି ହଁ ହଉ